ହ୍ୟାଲୋ ହୁଁ ଶୁଭ ସକାଳ।
ହୁଁ କଣ କରୁଚନ୍ତି?
କଣ କରିବି ଏବେ ବସିଚି।
ଆହୂ ଉଠିଲି କେତେବେଳେ?
ମୁଁ ଉଠିଲି ଛଅଟା ବେଳେ ଥରେ ଉଠିଥିଲି ପୁଣି ଥରେ ଶୋଇଗନି ସାଢ଼େ ଛଅଟାରେ ଉଠିନି।
କଣ ପାଇଁ ଉଠୁଚନ୍ତି ପୁଣି ଶୋଉଚନ୍ତି କାରଣ କଣ?
ଆସ ନାଇଁ ଛଅଟାରେ ଯଉଁ ଉଠିି ନିନ୍ଦ ଟା ଭାଙ୍ଗି ଯାଇଥିଲା କିନ୍ତୁ ନିନ୍ଦ ଟା ଥିଲା ପୁଣି। ତାପରେ ପୁଣି ଥରେ ଶୋଇଗନି।
ଆଚ୍ଛା।
ସେଥି ଲାଗି ଲେଟ୍ ହେଇଗଲା।
ସକାଳୁ ଜଳଖିଆ କଣ କରିଚନ୍ତି ଆଜି?
ନାଇଁ ଏତେ ସକାଳୁ ତ ମୁଁ ଖାଏନି କିଛି। ବାସ୍ ଖାଲି ସରବତ ପିଇଛି ଆଉ ସେମିତି କିଛି ମୁଁ ସକାଳୁ ଖାଇ ପାରେନି।
ଓ ଡାଇଟ୍ କରିଚନ୍ତି କି ଆପଣ?
ନାଇଁ ନାଇଁ ଡାଇଟ୍ କଣ ପାଇଁ କରିବି ଏମିତିରେ ତ ପତଳା।
ଆଛା ସର୍ବତ କଥା କହିଲେ ତ ଆମ ଏମଟି ଷ୍ଟୋମଚ ରେ
ଜଉ ମିଶ୍ରି ପାଣି ଖାଇଲେ ପେଟ ଥଣ୍ଡା ହୁଏ ନା ସେଥିଲାଗି ଇ ଖାଏ।
ଆଛା ତ ମିଶ୍ରୀ ପାଣି ତାଲେ ହେରା ଡେଲି ରୁଟିନ ନା ଆପଣଙ୍କର ମିଶ୍ରୀ ପାଣି ରହୁଛି ନା?
ହୁଁ ମିଶ୍ରି ପାଣି ବୁଟ ଆଉ କେବେ ଯଦି ଉଁ ଚା ବିସ୍କୁଟ୍ ହେଲା ବି
ତା ବିସ୍କୁଟ ଟା ତ କୌଣସି ଇଏରେ ଯାଉନି ଯୋଉ ଆମର ଏନର୍ଜି ଡ୍ରିଙ୍କ ରେ ଯାଉନି। କିମ୍ବା ହଉଚି
ନାଇଁ ସେଟା ଯାଉନି ହେଲେ ଇଚ୍ଛା ହେଲା ବେଳେ ବେଳେ ପିଇଦିଏ।
ଆଚ୍ଛା ଆଚ୍ଛା ଏ ବିସ୍କୁଟ ଗୋଟେ ହଉଛି ଡେଲି ଲାଇଫରେ ତ ଆମର ପ୍ରତ୍ୟେକ ଲୋକଙ୍କର ଗୋଟେ ଗୋଟେ ନା କଂଜୁମ କରନ୍ତି ମୁଁ କରେ ନା ବାକି। ଯୋ ଚା ବିସ୍କୁଟ ପ୍ରାୟ ଲୋକ ଇଏ କରୁଛନ୍ତି। ପ୍ରିଫର୍ କରନ୍ତି। ଆଉ କେମିତି ଅଛନ୍ତି?
ଭଲ ଅଛି ତୁମେ କେମିତି ଅଛ ସକାଳୁ କଣ କଣ କଲ?
ମୁଁ ଭଲ ଅଛି ଜଷ୍ଟ ଉଠିଲି ହବ ଏଇ କୋଡିଏ ତିରିଶ ମିନିଟ୍ ହବ। ଉଠିକି ବସିଥିଲି ଆପଣ କଲ କଲେ ଆଉ।
ଏବେ ଉଠିଲେ।
ହଁ ମୁଁ ଟିକେ ଲେଟରେ ଉଠିଲି ଲେଟରେ ଟିକେ ଶୋଇବା ହୋଇଥିଲା ତ। କାମ ସରୁ ସରୁ ଲେଟ ହେଇଥିଲା। ଆଉ ସେଥିପାଇଁ ମୁଁ ଲେଟରେ ଉଠିଛି ଆଉ।
କଣ କର ପଢାପଢି କରୁଛ ନା
ହଁ ପଢା କରେ ଆଉ ଜବ ବି ଗୋଟେ ପାର୍ଟ ଟାଇମ ଜବ ନା ସରୀ ଫୁଲ ଟାଇମ ଜବରେ ଅଛି। ଇମିତି ଚାଲେ ଆଉ।
ହଉ।
ଆଉ
ହଁ ମୋର ଏବେ ପ୍ଲସ୍ ଥ୍ରୀ କଂପ୍ଲିଟ୍ ହେଇକି ଏବେ ମୁଁ ଘରେ ଅଛି।
ଆଚ୍ଛା ପ୍ଲସ୍ ଥ୍ରୀ କମ୍ପ୍ଲିଟି ପରେ ଘରେ ରହୁଛନ୍ତି।
ହୁଁ ଏଇ ବର୍ଷ ହି ଏକ୍ଜାମ ଦେଇଛି।
ଏଇ ବର୍ଷ କୋଉ କଳା ନା ବିଜ୍ଞାନ ନା ବାଣିଜ୍ୟ କଣ ଥିଲା?
ନାଇଁ କଳା ରାଜନୀତି ବିଜ୍ଞାନ।
ରାଜନୀତି ବିଜ୍ଞାନ କରିଛନ୍ତି। ହଁ ଭଲ ରାଜନୀତି ବିଜ୍ଞାନ ହୁଁ ରାଜନୈତିକ ଶିକ୍ଷା ସବୁଠୁଁ ଭଲ ସାମାଜିକ ଶିକ୍ଷା ରାଜନୈତିକ ଶିକ୍ଷା। ତା ଅଧ୍ୟୟନ ପ୍ରତ୍ୟେକ ଲୋକଙ୍କୁ କରିବା ବି ଆବଶ୍ୟକ ଅଛି। ଆଉ କଣ ପଢା ସହିତ ଆଉ କଣ କରିବାକୁ ଇଚ୍ଛା ଥିଲା। ନାଁ ଏବେ ଘରେ ଖାଲି।
ପଢ଼ା ସହିତ କଣ କରିବି ପ୍ଲସ ଟୁ ବେଳେ ଭାବିଥିଲି କି ନର୍ସିଂ ପଢିବା ପାଇଁ ଯିବି ହେଲେ ସେଇ ଟାଇମରେ ବାବା ଛାଡିଲେଣି ତ ଯାଇପାରିଲିଣି ସେଥିଲାଗି ଘରେ ରହିକି ଯାହା ମୁଁ ଏମିତି ବସିବି କଣ ପାଇଁ ସେଥିପାଇଁ ପ୍ଲସ୍ ଥ୍ରୀ କଲିଣିି। ଏବେ କହିଛନ୍ତି ଛାଡିବେ। ଏବେ ଯିବି ପ୍ଲସ୍ ଥ୍ରୀ ପରେ।
ଆଚ୍ଛା ଆଚ୍ଛା। ହଁ କହ ମାନେ ପାଠ ପଢାଟା ବନ୍ଦ କରନା ପାଠ ପଢା ଚାଲିଥାଉ ବହୁତ ଭଲ।
ଦଶକ ସଇଲାଣି
ଆଉ ତା ସହିତ ପଢାପଢି ସହିତ ଘରେ ଆଉ କିଛି ଅନ୍ୟାନ୍ୟ କାମରେ ଅଁ କଣ କାମ କିଛି କରୁଛ ନାଁ ଏମିତି
ହୁଁ ପଢାପଢି ସହିତ ମୋର ଟେଲର୍ ମେସିନ୍ ଅଛି ସିଲେଇ କରା ଜାଣିଛି ଫ୍ରି ଟାଇମରେ ସିଲେଇ ବି କରେ।
ଆଚ୍ଛା।
ଆଉ ମାଆଙ୍କୁ ସାହାଯ୍ୟ
ହୁଁ ହୁଁ।
ଏମିତିରେ ତ ସକାଳେ ମୁଁ ଉଠିଁଲେ? ଫାଷ୍ଟ ତ ବ୍ରଶ କଲି ତାପରେ ପୁଣି କିଛି ଝାଡୁ ମାରିଲି ଏକାଁ। ତାପରେ ଖିଆପିଆ କଲି। ଖିଆ ପିଆ ମାନେ ସେମିତି ତ କିଛି ଖାଇନି ଯେମିତି କହିନି ସରବ୍ରତ ପିଏ। ତାପରେ ବାବାଙ୍କ ପାଇଁ ଚା କଲି ଯଦି ଇଚ୍ଛା ହେଲା ଚା ପିଇଲିି ନହେଲେ ନାହିଁ। ବାସ ସରିଲା ଯଦି କେବେ ସିଲି କାମ ରହିଲା ତ କଲି ନହେଲେ ନାହିଁ।
ଆଚ୍ଛା ଆଚ୍ଛା। ତାମାନେ ତମେ ପୁରା ଟେଲର କାମ ପୁର କମ୍ପିଲିଟିଲି ଜାଣି ଯାଇଛ ଲେଡିସି ଟେଲର ହିସାବରେ ନାଁ
ସେମିତି ତ କହିପାରିବିନି ସବୁ କିଛି ଜାଣିନି କିନ୍ତୁ ମୁଁ ଯଂ ମାନେ ଯୋଉଁ ଯାହାଙ୍କ ପାଖକୁ ଶିଖିବା ପାଇଁ ଯାଉଥିଲି ତାଙ୍କ ପାଖରୁ ମୁଁ ଚଲାଟା ଶିଖି ଯାଇଛି। କିନ୍ତୁ ଯୋଉଁ ମୁଁ କଟିଂ ହରିକା ସେ ସବୁ ମୁଁ ନିଜେ ମୋବାଇଲରୁ ଦେଖି ଶିଖିଛି। କାରଣ ତାଙ୍କ ପାଖରେ ଯେ ଯେମିତି ଟାଇମ୍ ଲଗେଇ ସେ କହିଲେ ଏତେ ଟାଇମ ତ ରହିହବନି ପଇସା ଦଉଛି ମାନେ ଜଲଦି ତ ଶିଖିବା ଦରକାର ନାଁ। ଖାଲି ଯୋଉଁ ମେସିନ ସିଲେଇ କରିବା ଶିଖିଲେ କଣ ହବ ଯଦି ଟିଚିଂ ଜାଣିିନଥିବ।
ହଁ ମୁଖ୍ୟତଃ ସିଲେଇ ଟା ସିଲେଇଟା ଜିଏ ନାଇଁ ସିଏ ବି କରିଦବ ମୋ ଭଉଣି ପାଖରେ। ମୋ ଭଉଣୀଙ୍କର ମେସିନ୍ ଥିଲା ଯେତେବେଳେ ତାଙ୍କ ବିିଭା ହେଇନଥିଲା। ମାନେ ସଁ ମୁଁ ବହୁ ଫାଷ୍ଟ ସିଲେଇ କରିଦିଏ। ତାଙ୍କୁ ବହୁତ ବେଳେବେଳେ ମୁଁ ହେଲ୍ପ କରିଦିଏ ତାଙ୍କୁ ଅନ୍ୟାନ୍ୟ କାମ ରେ। ସେ ଗୋଟେ ମଝିରେ କାମ ଧରିଥିଲେ ବହୁତ କାମ ଲାଷ୍ଟ କାମ ଆସିଥିଲା ଟିକେ ମୁଁ ତାଙ୍କୁ ହେଲ୍ପ କରିଦିଏ। ମାନେ ଗୋଟେ ହଉଛି ସିଲେକ୍ଟ କରିବା ଗୋଟେ ହଉଛି ଆର୍ଟ ନୁହେଁ। ସିଲେଇ କରିବା ନାଇଁ ଯୋଉଁ କୌଣସି ଜିନିଷଟାକୁ ବନ ମାନେ ଇଏ ପ୍ରସ୍ତୁତ କରିବା ସେଇଟା ହଉଛି ଆଚ୍ୟୁୟେଲି ଏ ଆର୍ଟ ମାନେ କପଡା କାଟିବା କାଠ କାଟିବା ଗୋଟେ ପ୍ରକାର କଥା ସମାନ
ହୁଁ ସେଥିଲାଗି ମୁଁ ତାଙ୍କ ପାଖକୁ ଗଲିଣି ଆଉ
ହଁ ଯୋଉଟା ଚିନ୍ତା କରୁଛନ୍ତି ଭଲ ଏୟା ଟିକେ ତାଙ୍କ ପାଖ ପାଖରୁ ଯଦି ଟିପସ ନେଇ ଆସ ଥାନ୍ତେ କେମିତି କଣ
ହଁ ତାଙ୍କ ପାଖରୁ କିଛି ଶିଖିଚି ସେମିତି ନୁହେଁ ତାଙ୍କ ପାଖରୁ ଶିଖିଚି କିନ୍ତୁ ତାଙ୍କର ଯୋଉ କଟିଂ ହଉଥାଏ ସେଟା ଡାଇସରେ ମାନେ ଡାଇସରେ କାଟିକି ରଖି ଦଉଥାନ୍ତି ସେଇଟା ବସି ଦେଲେ ଯେଉ ଆମର ଦାଗ ଦେଇଦେଲେ ଆଉ ଯଦି କିଛି ବଢେଇବାର ଥାଏ ତ ବଢେଇ ଦେଲେ ସେମିତି କାଟି କିନ୍ତୁ ମୁଁ ଯୋଉ ଶିଖି ସେଟା ଫିତାରେ କାଟିଚି ସେଇଟା ଯୋଉ ମାନେ ଯୋଉ ମାନେ ଯେଇଠି ରହିଲେ କି ଘରେ ନ ରହିଲେ ବି ମତେ ମୁଁ ଯିଏଠି ବି ରହିଲେ କାଟିପାରିବି।
ଆଚ୍ଛା ଆଚ୍ଛା। ମାନେ ସେଟା ତମେ କହିବା କଥା ପୁରା ସମ୍ପୂର୍ଣ୍ଣ ରୂପ ହାତରେ ନଥିଲା ଡାଇସିରେ ସାହାଯ୍ୟରେ କାଟ ଟନ୍ତି ନା
ହଁ।
ଆଚ୍ଛା।
ଆଉ ପୁଣି ତାଙ୍କ ପରେ ବି ଆଉ ଜଣଙ୍କ ପାଖକୁ ଯାଇଥିଲି ଶିଖିବା ପାଇଁ ସିଏ ମତେ କହିଲେ କି ଏତେ ଜଲଦି କଣ ପାଇଁ ଶିଖିବୁ ଯେତେବେଳେ ମେରେଜ ହେବ ତା ଆଗରୁ ଶିଖିକି ନେଇଯିବୁ। ମୁଁଣି ମେରେଜ ଆଗରୁ ଶିଖିବି ଏବେ ଆଉ ଶିଖି ହବନି କି? ହଉ ଠିକ୍ ଅଛି ନ ଶିଖିବ ନାହିଁ ଏବେ ମୁଁ ନିଜେ ଶିଖିନେବି।
ଆଚ୍ଛା ଆଚ୍ଛା। ହଁ ଜଣେ ଜଣେ ସେମତି ଥାଆନ୍ତି ପ୍ରତିସି ପ୍ରଶିକ୍ଷକ ମାନେ ଏମତି କରନ୍ତି। କାରଣ ହଉଛି ତାଙ୍କର ବେନିଫିଟ ଦେଖନ୍ତି ତାଙ୍କ ଲାଭରେ ସେ ଦେଖନ୍ତି ସେ ସେଥିପାଇଁ ଏମିତି କରନ୍ତି।
ମତେ ବହୁତ ବାଧିଲା ସେମିତି ମୁଁ ନି ଜାଣିଛି ସିଲେଇ ଆସିବେ ଯେତେବେଳେ ଆସିବେ ବସେଇଦେବେ ସିଲେଇ କରିତେ ମୋର କଣ ଲାଭ ଅଛି। ସକାଳ ଦିନେ ସିଲେଇ କଲି ନାଇଁ ମୁଁ ନିଜେ ଏବେ କରିବି
ହଁ ହଁ ଭଲ ମାନେ ଚିନ୍ତାଧାରା କୁ ନେଇଚନ୍ତି। ଆଉ ଏମାନେ ନିଜ ସାଇଡ ରୁ ଚେଷ୍ଟା କରିଚନ୍ତି କାରଣ ନିଜ ଚେଷ୍ଟାଟା ଅ ମାନେ ବାସ୍ତବିକ କାମର ଆସେ। ଅବଶ୍ୟ ଶିକ୍ଷା ଟା ହଉଛି ଆସେ କାମରେ କିନ୍ତୁ ଶିକ୍ଷା ଟା ଠିକ୍ ଠାକ୍ ଆସିଲେ ହେଇଯିବ। କିନ୍ତୁ ତ ତା ପାଇଁ ସମୟ ଦେବାର ମାନେ ଅଛି ଆଉ ହଉଚି ଅନ୍ୟାନ୍ୟ ଯେମିତିକ ସମୟ ଯିବା ଆସିବା ଏଥର ବି ଟାଇମ୍ ଦେବାକୁ ଅଛି। ହଉ ଆଉ ଆଜି କଣ ଖାଇଆ ପାଇଁ ମାନେ ଆଜି ତ ଅଛି ଇ ଆଇଁଷ ବାର କଣ ତଥାପି ଆଜି କଣ?
ଆଜି କଣ ଖାଇବା ଆଜି ତ ଶୁକ୍ରବାର ଆଜି ଆଇଁଷ ହବ ମାଛଅକା ଆସିବବୋଧେ ଆସିନାହିଁ ମାର୍କେଟରୁୁ ଆସିବ।
ଆଚ୍ଛା ମୁଁ ବି ନନଭେଜିଟେରିଆନ । ଆଛା ଭଲ। ଆଉ ତମକୁ- ମୁଁ ମଝିରେ ଗୋଟେ ଟାଇମ ରେ ଛାଡି ଦେଇଥିଲି ମୁଁ ଟିକେ ମାନେ ସ୍ପିରିଚୁଆଲିଟି ଆଡକୁ ପଳଉଥିଲି। ତାପରେ ଗୋଟେ ସମୟ ଆସିଲା ମାନେ ଏ ଏତେ ପ୍ରୋସ୍ପିରିଚୁଆଲିଟି ହେଇଗନି ଆଇଁଷ ଛଡା ପୁରା ସ୍ୱସ୍ତିକ ଖାଇବା ଖାଇଲେ ଭଲ ଲାଗିଲା। ତାପରେ ମୁଁ ଟିକେ ଘରେ ରହୁନଥିଲି ବାହାରେ ରହୁଥିଲି ଆଉ ସେ ତାପରେ ଘରକୁ ପଳେଇ ଆସିଲା ପରେ ମୁଁ -ମୁଁ ବି ଖାଇବା ଟା ଆରମ୍ କଲି ବୋଲି ନନଭେଜ୍ କାରଣ ମୁଁ ମୋ ନାଗି ଆଉ ସମସ୍ତେ ରୁଟିନ୍ ଚେଞ୍ଜ କରିପାରିବେନି ନାଁ?
ହୁଁ ସେମିତି ହୁଏ ଯଦି ନିଜେ ରୁଷେଇ କରିପାରୁଥିବୁ ତୁ ସେମିତି ଠିକ୍ ଅଛି ନଅନେ ଘରେ ଯଦି ସେମିତି ଖାଉନଥିବେ ତ ନିଜ ପାଇଁ ସେମିତି କିଏ ବନେଇଦବ?
ହେଇଗଲି ମୁଁ ଯେ ମତେ ବି ନହେଲେ ଭଲ ଲାଗୁନି।
ଆଛା।
ମେନ ହୋଉଚି ଆମର ପରିବେଶ ଆଉ ଆଉ ହୋଉଚି ଆମର ନିଜର ହୋଉଚି ଇଏ ଚିନ୍ତା ଚି ତନ ଟା ଏଇଟା ଯଦି ଠିକ୍ ରହିଲା ତାହେଲେ ଯୋଉ ଗୋଟେ ନିର୍ଦିଷ୍ଟ ରୁଲରେ ଯାଇ ହବ। ମୁଁ ଛାଡିକି ପୁଣି ଆକ୍ସେପ୍ଟ କଲି ଆଉ।
ହୁଁ।
ଆେ
କଲେଜ୍ ଘର ପାଖରୁ କେତେ ଦୂରତାରେ ଥିଲା ତମର?
ଆମର ବେଶୀ ନୁହେଁ କମ୍ ଏଇ ଦୁଇ କିଲୋମିଟର।
ଆଚ୍ଛା ଆଛା ଦୁଇ କିଲୋମିଟର ହ ଅ ଆଉ ସବୁ କଣ ଯେମିତି କି କୌଣସି ଜାଗାକୁ ଦ କେମିତି କଣ ଜାଗାକୁ ତମୁକୁ ବୁଲିବା ପାଇଁ ଭଲ ଲାଗେ ଯେମିତି ଅଁ ହୋଉ ଦର୍ଶନୀୟ ସ୍ଥାନ ହୋଉ ନା କଣ କେମିତି ବୁଲାବୁଲି?
ହଁ ସେମିତି କିଛି ମନ୍ଦିର ଏକ ଯିବାକୁ ଭଲ ଲାଗେ। ଆଉ ସେମିତି ବେଶୀ ଭିଡ ଜାଗାକୁ ମତେ ଭଲ ଲାଗେ। ହାଲକା ଯେମିତି ଅଳ୍ପ ଲୋକ ଥିବେ ସେମତି ଚୁପଚାପ୍ ଶୂନ ଶୂନ ଜାଗାକୁୁ ଭଲ ଲାଗେ।
ଓହୋ ଆଉ ମାନେ ଆପଣଙ୍କୁ ବିଶ୍ୱାସ କରିବାକୁ ନାଇଁ ଯୋଉ ହୋଇଚି ବିଶେଷ କରି ଶାନ୍ତ ନର୍ମାଲ ଜାଗା ଚଏସ୍ ନା? ହଁ ଭିଡ ଭିତରେ ଭଲ ଲାଗେନି ତା ଆପଣ ଯୋଉ ଗୋଟେ ହୋଉଚି ଯୋଉ କହନ୍ତି ଇଣ୍ଟର ହଟ୍ ଗୋଟେ କୁହନ୍ତି ସେଇ ଟାଇପ୍ ର ମାନେ
ହଁ
ଯୋଉ ମାନେ ମନକୁ ମନ ଯୋଉଟା ଚିନ୍ତନ କରିବା ସେଇଟା। ସେଇ ଟାଇପ୍ ର ଆପଣଙ୍କ ପର୍ସନାଲିଟା ହଁ।
ସେମିତିଆ ଜାଗାକୁ ଯିବାକୁ ମୋର ପସନ୍ଦ ବି ହୁଏନି।
ହୁଁ। ଆଉ ଖାଦ୍ୟ ଭିତରେ କଣ ଆପଣଙ୍କ ଚଏସ୍?
ଖାଦ୍ୟ ଭିତରେ ମୋତେ ଚିଲି ଟା ହି ବେଶୀ ଭଲ ଲାଗେ ଯେମିତିକି ଚିକେନ ର ଚିଲି।
ଆଛା।
ସେମିତି।
ଆଛା, ଆଛା।
ତମ ସେପଟେ କଣ ଚାଷ ହୁଏ?
ଚାଷ ଆମର ତ ଏଠି ପନିପରିବା ଚାଷ ହୁଏ ତାପରେ ବି କା କଠ ଫସଲ ବି କିଛି ଚାଷ ହୁଏ। ପନିପରିବା ଭିତରେ କାକୁଡି ଆଉ ହୋଉଚି କଲରା ଆଉ ବାଇଗଣ କୋବି ଆଉ ଭେଣ୍ଡି ଏମିତି ସବୁ ଚାଷ ହୁଏ ମାମାର ବାର ଫସଲି ଆଉ ମାନେ ପ୍ରତିିବର୍ଷ ହଁ ଚାରିଟା ଆମର ଯୋଉଁ ନିଏ ପ୍ରତ୍ୟେକ ଋତୁରେ ପ୍ରତ୍ୟେକ ସିଜିନ ହିସାବରେ ତାର ପନିପରିବା ଆମର ଏଠି ଚାଷ ହୁଏ। ଆପଣଙ୍କ ସାଇଟରେ। ହଁ ଆମ ଏପଟରେ ଚାଷ ଆମେ ବି ଚାଷ କରୁ।
ହଁ, ଭଲ। ନାଇଁ ଆମର ଏପଟେ ଧାନ ଚାଷ ହୁଏ।
ଆଚ୍ଛା ଆଚ୍ଛା ହଉ। ଠିକ୍ ଅଛି ଆପଣଙ୍କୁ ଆଉ କେତେବେଳେ କଥା ହେବି ଆଉ ଆପଣଙ୍କ ସହିତ ଆଉ। କଥା ହେଇକି ଆପଣଙ୍କ ସହିତ ବହୁତ ଭଲ ଲାଗିଲା, ଧନ୍ୟବାଦ।